ହ୍ୟାଲୋ ଆଜ୍ଞା ସାର୍ ନମସ୍କାର ଆଜ୍ଞା।
ଆଜ୍ଞା ନମସ୍କାର୍, କୁହନ୍ତୁ ଭଲ ଅଛନ୍ତି?
ଆଜ୍ଞା ସାର୍ ଭଲ ଅଛି। ଆଉ ସାର୍ ଆପଣ ଡିନର୍ ଫିନର୍ କରିସାରିଲେଣି?
ହଁ ଡିନର୍ ତ ସରିଲାଣି, ଆପଣଙ୍କର ସରିଲାଣି?
ହଁ-ହଁ ମୋର ସରିଲାଣି।
ଆଚ୍ଛା
ଆଉ ଆଜିର-ଆଜିର କଣ ଥିଲା ଆପଣଙ୍କ ପ୍ରୋଗ୍ରାମ୍ କଣ କୁଆଡ଼େ ଯାଇଥିଲେ କେଉଠିକି?
ଅଁ କୋଉଠିକି ତ ନାଇଁ ବର୍ତ୍ତମାନ୍ ମୋର ତ ହଷ୍ଟେଲରେ ରହୁଛି ବି ଟେକ୍ କରୁଛି ମୁଁ। ହଁ ଆପଣଙ୍କର ଆଉଟ୍ ସାଇଡ୍ ଭଏସ ବହୁତ୍
ଆଜ୍ଞା-ଆଜ୍ଞା ରୋଡ୍ ସାଇଡ୍ ରେ ଅଛି ତ ଘର ଟା।
ଆଚ୍ଛା-ଆଚ୍ଛା। ଅ ସେମ୍ତି ଆଉ ନର୍ମାଲ୍ ହସ୍ପିଟାଲ ଟ୍ରେନିଂ ବଗେରା ଆମର ଚାଲିଛି। ଏ ଟ୍ରେନିଂ ବଗେରା ଚାଲ୍ଚି ଥାର୍ଡ ଇୟର୍ ହେଲାଣି ନା। ତ ଟ୍ରେନିଂ ବଗେରା ଚାଲ୍ଚି ଆଉ।
ଆଚ୍ଛା-ଆଚ୍ଛା। ହଁ ମୋର-ମୋର ତ ବ୍ୟାଙ୍କ୍ ଲାଇନ୍ ନା ଏଚ୍ ଡି ଏଫ୍ ସି ବ୍ୟାଙ୍କରେ ଅଛି କ୍ଲର୍କ ଅଛି। ଆଉ ସେଠୁ ମୁଁ ଏବେ ଆସିଲି ଜଷ୍ଟ୍। ଆସିକି ଫ୍ରେସ୍ ହୋଇ ଖାଇକି ଉଠିଲି ଆଉ, ଟିକେ କଲ୍ କରିଦବା
ଆଉ ଆପଣଙ୍କୁ କଣ ପସନ୍ଦ କଣ ମାନେ ଖାଇବାକୁ ବୁଲିବାକୁ?
ମତେ ତ ଭେଜ୍ ଭଲା ହିଁ ମୋର ପସନ୍ଦ ନନ୍ଭେଜ୍ ମୁଁ ଖାଏ ବଟ୍ ଏତେ ନୁହେଁ। ଭେଜ୍ ଉପରେ ମୁଁ ଭଲ୍ ଲଗେ ଆଉ ବୁଲାବୁଲି କରିବା ପାଇଁ ସେମିତି ଭଲ୍ ଲାଗେ ମୁଁ ଯାଏଁ ଖାସ୍ କରି ବର୍ଷରେ ଦୁଇ ତିନିଥର ପୁରୀ ଯାଏ। ମୁଁ ବେଶ୍ ଏଇ ପାର୍କ ପାର୍କ ଫାର୍କ ଭଲ ମନ୍ଦ ଇଆଡୁ ପସନ୍ଦ କରେନି ଏଇ ଦେ ଦେବାଳୟ ସ୍ଥାନ ଏସବୁ ମତେ ପସନ୍ଦ ଏସବୁ।
ଆଚ୍ଛା ଆପଣଙ୍କୁ ମାନେ ଟ୍ରାଭେଲିଙ୍ଗ ଭଲ୍ ଲାଗେ ତାହେଲେ?
ଆଜ୍ଞା ଟ୍ରାଭେଲିଂ ଭଲ୍ ଲାଗେ। ବାଇକରେ ନୁହେଁ ଫୋର୍ ହ୍ୱିଲର୍, ଫୋର୍ ହ୍ୱିଲର୍ ଜର୍ନି ମତେ
ମାନେ କେମ୍ତି ମାନେ କେମ୍ତି
ସପୋଜ୍ ଫୋର୍ ହ୍ୱିଲର୍ ବୁକିଂ କଲ ସେଇଠେଇ ଚାଲ କିନ୍ତୁ ବାଇକ୍ ରେ ରିସ୍କ ନାହିଁ, ବାଇକ୍ ମତେ ମାନେ ରିସ୍କ୍ ନବାପାଇଁ ପସନ୍ଦ ଲାଗେନା ଲାଇଫ୍ ରେ। ନବାର ଅଛି ତ ସେଥିରେ ମାନେ ନିଜ ଲାଇଫ୍ ଓପରେ ଜୀବନ ଓପରେ କେବେ ରୀସ୍କ ନବାଟା ହ
ଠିକ୍ ନୁହଁ।
ଦୁଆରୁ ଦୁଆ ଆମେ ଯାଇଛୁ ଆମେ ଫ୍ରେଣ୍ଡ ସହିତ।
ଆଚ୍ଛା ଆପଣଙ୍କୁ ମାନେ ଫ୍ରେଣ୍ଡ ସାଙ୍ଗରେ ଯିବାକୁ ଆପଣଙ୍କୁ ଭଲ୍ ଲାଗେ?
ହଁ ଫ୍ରେଣ୍ଡ ସାଙ୍ଗେରେ ଯାଇ ମା ଆଜ୍ଞା କେଦିନ ଥରେ ଆମ ସାଙ୍ଗମାନେ ସବୁ ସବୁ ଠିକ୍ ଠାକ୍ କରିଦେଇଥିଲେ, ଆମର ସବୁ ବାଇକ୍ ନେଇକି ଯିବେ କେଦାରନାଥ। ସେଠି ସବୁ ରାଇଡର୍ ଅ ଅଛନ୍ତି ସବୁ ତାଙ୍କ ସବୁ ବାଇକ୍ ବୁକିଂ କରିକି ଯିବା ପାଇଁ, ମତେ ମୋ ପାଇଁ ବୁକିଂ ମୁଁ କିନ୍ତୁ କ୍ୟାନ୍ସେଲ୍ କରିବି ମୁଁ ନା-ନା।
ଆପଣ ତାହେଲେ ନାଇଁ?
ନାଇଁ-ନାଇଁ ମୁଁ କ୍ୟାନ୍ସେଲ୍ କଲି, ଫେରେ ମୁଁ କ୍ୟାନ୍ସେଲ୍ କଲି ସେମାନେ ବି କ୍ୟାନ୍ସେଲ୍ କଲେ, ବାଧ୍ୟ ହେଇକି ଫେରେ ଟ୍ରେନରେ ଗଲୁ ଆଉ।
ଆଚ୍ଛା ମାନେ କୋଚି ସେ ଏଜେନ୍ସି ସାଙ୍ଗରେ ଆପଣ ଯାଉଛନ୍ତି ନର୍ମାଲ ଖାଲି ଯାଉ ନା ନିଜେ ନିଜେ ସବୁ ପ୍ଲାନିଂ ବଗେରା ସବୁ। ମାନେ ଗୋଟେ ଗୋଟେ ଏଜେନ୍ସି ଥାନ୍ତି ନା ମାନେ ନେଇକି ଯାଆନ୍ତି ବୁଲାବୁଲି କରନ୍ତି ସବୁ ଜାଗା।
କି ଯୁଆଡେ ଯିବା କଥା ସିଆଡେ ଚାଲ ସମେତେ।
କଣ କହିଲେ?
ମାନେ ଜି ପି ଏସ୍ ଅଣ୍ଡରରେ ଆମର ସପୋଜ ଏଇ ଜାଗା କୁ ଯିବୁ ହ୍ୟାଲୋ।
ହଁ ଶୁଭୁଚି କୁହନ୍ତୁ।
ହ୍ୟାଲୋ।
ଶୁଭୁଚି।
ମନି ଆମ ଜୀପ୍ ଜି ପିଏସ୍ ଆଜ୍ଞା ଜି ପିଏସ୍ ଅଣ୍ଡରରେ ଆମେ ଯାଉ ଆଉ ସପୋଜ ଏଇଠି ଏଇ ଜାଗାକୁ ଯିବୁ ସେ ଜାଗା ସର୍ଚ୍ଚ କଲୁ ସେଇ ହିସାବ ରେ ଚାଲଲୁ ଆଉ ନିଜେ ନିଜେ ଭିଜିଟ୍ କରୁ ସେମିତି ନୁହେଁ ଯେ ଏଜେନ୍ସି ଫେଜେନ୍ସି ସେମିତି ଯାଉନି ଚା
ଆଚ୍ଛା। ଆପଣ ଯାଆନ୍ତି ହେରି ନର୍ମାଲ ଆପଣ ନାଇଁ ମୁଁ ତ ବର୍ତ୍ତମାନ ମୋର ଜର୍ଣ୍ଣିି ବି ଷ୍ଟାର୍ଟ କରିଛି ଓଡିଶାରେ ପ୍ରାୟ ଜାଗା ଯିବାକୁ ଓଡିଶାରେ ପ୍ରାୟ ପ୍ରାୟ ଜାଗା ଯାଇବି ସାଲଲିଣୀ।
ଆଜ୍ଞା।
ହଁ କେଦାରନାଥ ଯିବାର ପ୍ଲାନିଂ ଅଛି ଆଗକୁ ଦେଖାଯାଉ ବାବାଙ୍କର ଡୋରି ଲାଗୁଚି ନା ନାଇଁ।
ସେୟା ଯେ। ଯଦି ଯିବେ ଆପଣ ଏବେ ତ ହେଇ ଓପନ ହେଲା ଓପନ ଅ ଅଛି କଣ ଏବେ ରେନ୍ ଫେନ୍ ପାଇଁ ଟିକେ ବନ୍ଦ ଅଛି ବର୍ତମାନ। ଚା ବ ଖୋଲା ଅଛି ବ ଲୋକ ଯାଉନା ଦେଖନ୍ତୁ ବେଶୀ ଆମର ଯୋଉ ଇଏ ହଉଛି ନା। ଯୋଉ ଆଇସ୍ କାସ୍ ହେଉଛି ବେଶୀ ସେଇଥିପାଇଁ ଜମା ଆଉ ଲୋକଙ୍କୁ ଆଲାଓ କରୁନାହାଁନ୍ତି ଆଉ ସେଠିକି ଗଲେ କିନ୍ତୁ ଯିବେ କିନ୍ତୁ ଆପଣଙ୍କରକୁ ଲାଇଫରେ କିଛି ଦେଖିବା ଜିନିଷ ଅଛି ସେଠି
ଆଚ୍ଛା ମାନେ ବହୁତ ବଢ଼ିଆ ଜାଗା ତାହାଲେ ଜଣା ପଡୁଛି।
ଆଜ୍ଞା ନେଚର ବି ପୁରା ଉପଭୋଗ କରିପାରିବେ। ନେଚୁରାଲ ନେଚର୍ ମାନେ ସେଠି କୌଣସି ଆଟ୍ ଇଏ ଠିକ୍ ଇଏ ଯାଇପାରିବନି କଣ କହିଲେ ଆମର ଯେମିତିକା ସପୋଜ ରହିଲା ଆମର ଯେହେତୁ ସବୁ କାରଖାନା ମାନ ରହିଲା ତାର ବିଶ୍ଵ ହୋଉ। କି ଯେକୌଣସି ଜିନିଷ ହଉ ସେଠିକି ଯାଇପାରିବନି ନେଚୁରାଲ ଜିନିଷ ସେଠି ସବୁ। ଆଉ ସେ ଜାଗାର ମାନେ ବହୁତ ମାନେ ଏମିତି କିି ରହିବା ପାଇଁ ଇଚ୍ଛା ହବ ସେ ଜାଗାରେ ସବୁଦିନ ପାଇଁ। ଆମେ ତ ଯାଇଥିଲୁ ତିନି ଦିନ ତା ଉପରେ ରହିଲୁ ବହୁତ ଶୀତ ସେଠି ବହୁତ ଶୀତ ସହିତ ଆମେ ରହିଲୁ ତଥାପି ଆମକୁ ଇଚ୍ଛା ହୁଏ ଯେମିତି ରହିବ
ମାନେ ଆପଣ ଆପଣ ମାନ ମାନେ ଟ୍ରାଭେଲ ଟାଇମ ରେ ମାନେ କୋଉ ଜିନିଷ ପ୍ରିଫର କରନ୍ତି ନବା ପାଇଁ ସେଇଠି ଉପରକୁ।
ୟା ପୂର୍ବୁ ରୁ ଯେ ଆଗେ ନିଜର ପୋଷାକ ହିଁ ପ୍ରଥମ କା ଶୀତ ପୋଷାକ ସେଠି ୱିଣ୍ଟର ପାଇଁ ଯ ତିନି ଦିଇ ହଳ ରଖିଥିବେ କାରଣ ଦି ତିନି ହଳ କାରଣ ସେଠି ବର୍ଷା ସବୁବେଳେ ପାଇଁ ଲାଗି ରହିଛି। ରେନିକୋଟ ଆଭେଲେବୁଲ ରଖିବାକୁ ପଡିବ ମାନେ ଆଉ ୱିନଟର ସବୁ ଯୌରା ଆମର ଦୁଇ ତିନି ହଳ ରଖିବାକୁ ପଡ଼ିବ ପାଖରେ ତାପ ଟେଣ୍ଟ ହାଉସ୍ ରଖ ରଖିବାକୁ ପଡ଼ିବ ଟେମ୍ପରେଟ ଟ୍ୟାଣ୍ଟ ହାଉସ ଗୋଟେ ସେଇଟା ବି ରଖିବାକୁ ପଡ଼ିବ। ଏଦି ନିଜେ ଗୋଟେ ବ୍ୟାଗ ବନେଇଲେ ଚାଲିଲେ।
ଆଛା ମାନେ ବେଶୀ ଜିନିଷ ନେଇକି ବେଶୀ ଜିନିଷ ନେଇକି ଯାଇହବ ୟା
ନା ନା ସେଠି କିଣିବେ ସେଠି କିଣିବେ ସେଠି କିଛି ଏଠୁ ନେଇଯିବେନି। ଏଇଠି ସବୁ ମିଳିବ ଶସ୍ତା ମାଲ୍ ବହୁତ ମିଳିବ ଶହେ ଟଙ୍କା ରେନଗୋଡ଼୍ ୱାନ୍ ୟୁଜ୍। ତମ ନାଇକି ଯିବେ ସେଠୁ ଓହ୍ଲାଇବେ ସେ ଫୋକାଡ଼ିଦବେ ବାସ୍। ଫେର ସେଠୁ ଆଇଲା ବେଳକୁ କିଣିଦେଲେ ଆଣିଲେ ତଳେ ଆସିଲେ ଫପାଡିଦେଲେ ଆଉ ଜ୍ୟାକେଟ ସେମିତି ମିଳୁଛି ଯୁଜ଼ ମାନେ ପାସ ଚାରିଶହ, ପାଞ୍ଚଶହ ତ ଆପଣ ନେଇଆସିବେ ନେଇଆସିବେ କିଛି ନାହିଁ କିନ୍ତୁ ସେଇଟା ମାନେ ବହୁତ ମାନେ ବହୁତ ମାନେ ଏଇ ଜିନିଷରେ କହିଲେ ଚଳିବ କିନ୍ତୁ ବହୁତ ଗରମ ସେଗୁଡା। ଆଉ ସେଟା ଓଧା ହେଇଛି କ ବର୍ଷାରେ ୱାନ୍ସ ଓଦା ହେଇଗଲେ ପରେ, ତାକୁ ଆଉ ନେଇକି ଘରକୁ ଆସିବାଟା ସମ୍ଭବ କରର ନୁହେଁ। ସେ ସବୁ ୟୁଜ଼ ଏଣ୍ଡ ଥ୍ରୋ ଏଇ ଟାଇପରେ କାମ କରେ। ସେ ସେଗୁଡ଼ା ସବୁ ଉପର ଜଲିପା ଜାରିର ପାଲ ଟାଇପରେ ପଡ଼ିଥାଏ।
ଯ ସବୁ ବନେଇଥାନ୍ତି କଣ କହିଲେ ଯୋଉ ସବୁ ଟେଣ୍ଟ ହାଉସ ବନେଇଥାନ୍ତି ସବୁ ସେଠି ଟେମ୍ପରାରୀ ସେମାନେ ତ ରେଣ୍ଟ ନେବେ ରେଣ୍ଟ ଯାହା ନେଇହେବେ ତାଙ୍କ ସେମାନେ ସବୁ ଫୋନ ଦେଇକି ବନେଇଥାନ୍ତି ଫୋନ ଦେଇକି ବାନେଇଲା ଉତ୍ତାରୁ ରେ ବହୁତ ଫୋମ ଦେଇଥାନ୍ତି ଆମର ସୋଲ ଦେଇକି ସେ ବନେଇଥାନ୍ତି ରୁମ ଗୁଡାକ ବଢିଆ ସେ ପୁରା ମାନେ ବହୁତ ଉଷୁମ ତା ଭିତରେ, ଆଉ ୱାନ୍ସ ଚେନ୍ ଖୋଲିଦେଲା ପରେ ମାନେ ଭୁୁସ ଭୁସ ଆସିବ ହାୱା ସବୁ।
ଆଚ୍ଛା
ଏମତି ସବୁ ଆଉ, ଆଉ ଲାଇଫ ରିପୋର୍ଟ ଯାଇଛି ନା ପୁଣି ଦୂର ଜାଗା।
ତାପ ହ ମୁଁ ଏବେ ଜଷ୍ଟ ମୋର ଗୋଟେ ୟୁଟ୍ୟୁବ ଚାନେଲ ଅଛି। ଜଷ୍ଟ ଜର୍ନି ମୋର ଏବେ ଷ୍ଟାର୍ଟ ହୋଇଛି, ଟ୍ରାଭେଲ ଓଡିଶ ପ୍ରାୟ ବହୁତ ଜାଗା ଯାଇ ସାରିଲିଣି। ନୟାଗଡ଼, ଫୁଲବାଣୀ, ଏଁ କନ୍ଧମାଳ ପ୍ରାୟ ସେଇଭଳିଆ ଜାଗା ସବୁ ଯାଇ ସାରିଲିଣି, ଆହୁରି ଏପଟେ ଅନୁଗୁଳ, ତାଲଚେର ପୁରୀ ତ ପୁରା ବୁଲି ସାରିଛି ମାନେ ପୁରୀର ଏମିତି ବି ଆଉ କୌଣସି ଜାଗା ନାହିଁ, ଏମିତି ବୁଲିବା ପାଇଁ ଆଉ ପୁରୀର କିଛି ଜାଗା ନାହିଁ ପୁରା ଟୁ ଟୁ ଡେଜ ଲାଗ୍ ମତେ ପ୍ରାୟ ସୋଲୋ ଟ୍ରାଭେଲିଂ ହିଁ ଭଲ ଲାଗେ ମାନେ ଏକୁଟିଆ, ଗୋଟେ ଜାଗାକୁ ଯାଇକି ଏକ୍ସପିରିଏନ୍ସ ନେବାକୁ, ବହୁତ ବଢିଆ ଲାଗେ।
ଆ
ନାଇଁ ସାଙ୍ଗସାଥିରେ କିଛି ଅସୁବିଧା ନାହିଁ କିନ୍ତୁ ନିଜେ ଏକ୍ସ ଏକ୍ସପିରିଏନ୍ସ ନବାକୁ ଟ୍ରାୟେ କରେ, ଏକୁଟିଆ ଗୋଟେ ଜାଗାରେ ଯାଇ ଏତିକି
ବୁଝିଲି।
ହୁଁ
ଆଜ୍ଞା
ଗଲେ ଏକ୍ସପିରିଏନ୍ସ ମାନେ ଜାଣିପାରିବେ କି ତାଙ୍କର କଣ କେମିତି ହୁଏ କଣ ହୁଏ। ସାଙ୍ଗସାଥି ଗଲେ ତ ନହେଲେ ହେଲ୍ପ ହେଇଯିବ ବି କିନ୍ତୁ ଗୋଟେ
ଆଜ୍ଞା ଏକୁଟିଆ ଅପେକ୍ଷା, ମିନିମମ୍ ଦି ଜଣ ଯିବା ଆଟଲିଷ୍ଟ ଠିକ। କାରଣ ମାନେ ସପୋଜ କାହାର ହଁ ଅସୁବିଧା ସୁବିଧା ଅଛି ନା, ସେମିତି ଏକାରିସ୍କ ନେଇକି ଯିବାଟା ଠିକ ନୁହେଁ।
ହଁ ସେଇଟା ବି ଠିକ୍ କହିଲେ ଆପଣ।
କ ଅଧିକ ନୁହେଁ ମିନିମମ୍ ଦି ଜଣ ଆପଣ ଗଲେ ଆଉ ଜଣ ସାଙ୍ଗ ଗଲେ ଗଲେ
ହୁଁ
ଗଲେ ଗୋଟେ ଇଣ୍ଟରେଷ୍ଟ ହବ ଗୋଟେ ଜିନିଷ ଉପରେ ଜାଣିବା ପାଇଁ। ଆମେ ଯାଇ ଥିଲୁ ଏବେ ଯାଇଥିଲୁ ରିସେଣ୍ଟଲି ଯାଇଥିଲୁ କୋଣାର୍କ, ପୁରୀ ଇ ଗହରକି ଆସିଲୁ ତାପରେ ମାନେ କୋଣାର୍କ ପାଖରେ ଆମେ ଟାଇ ସ୍ପେଣ୍ଡ କଲୁ ପ୍ରାୟ ପାଞ୍ଚ ଘଣ୍ଟା ପାଖାପାଖି। ମାନେ ଭୋର ପୁରା ପହଞ୍ଚିଗଲୁ, ସେଠି ବାହାରିଲୁ ମାନେ ହେଇଗଲା ପୁରା, ଏଗାରଟା ଖଣ୍ଡ ହେଇଗଲା। ଆମେ ତାପରେ ଟୋଟାଲି, ସବୁ ଇଶସ୍ ଟାଇପ୍ ର ସବୁ ଜାଣିବା ପାଇଁ ଚେଷ୍ଟା କଲୁ। ସେଠି ଅଛନ୍ତି ବୁଝିବା ପାଇଁ। ସମସ୍ତେ କିନ୍ତୁ ଆମେ ତାକୁ ବୁକିଂ କଲୁନୁ ବଟ ଆମେ ତାକୁ ଯେଉଁଟା ଆମେ ନ ବୁଝିପାଇ, ସେଇଟା ଆମେ ଇଣ୍ଟରନେଟେ ସେ ସର୍ଚ୍ଚ କରିକି ସବୁ ପୁରା ଡିଟେଲ୍ସ ବୁଝିବି ଆଜି ଭଲ ମନ୍ଦ କେମିତି କଣ ହେଇଥିଲା କଣ ପାଇଁ ଖୋଲା ହେଇଥିଲା ତା ଭିତରେ ଆ ଜନ ଖୋଲା କାହିଁ ନାହିଁ ସବୁ ବୁଝାଉଛି ଏଇ ସବୁ କଥା ମାନେ ହଁ ବୁଝାୁଝି କରିବା ଆ ଆମ ଯେମି ଭିମ କଉଠ କଉଠୁ ଯାଇଛନ୍ତି ସବୁ
ହ୍ୟାଲୋ। ହ୍ୟାଲୋ।
ଆପଣ ତ ବହୁତ ଏକ୍ସପିରିଏନ୍ସ ନେଇଛନ୍ତି। କେଦାରନାଥ ଯାଇକି ଦେଖାଯାଉ ମୁଁ ବି ଯାଉଛି ବାବାଙ୍କର ତ ଯୋ
ଯଉ ମୁଁ ଯାଏ ଆଜ୍ଞା ଆଜ୍ଞା
ଯାହା ହଉ ବୁଲିକି ଆସନ୍ତୁ ହଁ ଗୋଟେ ଜିନିଷ ରଖନ୍ତୁ ଠାକୁରଙ୍କ ସ୍ଥାନକୁ ଯିବେ ଆପଣ ଘ ପଇସା ଯୋଗାଡ଼ କରିକି ଯିବି କି ପଇସା ଏତେ ଅଛି ମୁଁ ପଳେଇବି ପଦରେ ଯାଇପାରିବେନି ଯଦି ଆପଣଙ୍କ ନିଜର ଦୃଢ ଆତ୍ମବିଶ୍ଵାସ ନିଜର ଦୃଢ ଆତ୍ମବିଶ୍ୱାସ ଆଉ ଠାକୁରଙ୍କର ଭକ୍ତି ନହେଲା ପର୍ଯ୍ୟନ୍ତ ଆପଣଙ୍କ ଡୋରି ଲାଗି କିି ଆପଣ ଯାଇବେ ଯ
ଏମିତି ବହୁତ ଥର ମୁଁ ବି ନିଜେ ପରୀକ୍ଷା ନିରୀକ୍ଷା କରିିକ ଦେଖିଥିଲି।
ହୁଁ ଏଇଟା ତ ବହୁତ ଜୋଳନ୍ତୁଉଦହରଣ ମୁ ପୁରୀ ଜଗାର ମାନେ ଡୋରି ନ ଲାଗିଲେ ଯେ ତମେ ଯାଇ ବିି ପାରିବନି କୁଆଡେ
ଯାାଇ ପଡ଼ିଓନ ଆ ଯଞ ହଁ
ଆଛ ହଉ ଠିକ୍ ଅଛି ଆପଣ କଣ କରୁଛନ୍ତି କରନ୍ତୁ ଟିକେ
ହଁ ଠିକ ଅଛି ଭାଇ ଠିକ ଅଛି ଠିକ ଅଛି
ଆା ଧନ୍ୟବାଦ